ହ୍ୟାଲୋ। ହ୍ୟାଲୋ।
ହୁଁ
ହଁ ସାଙ୍ଗ।
କୋଉଠି?
ଏଇ ଗାଁରେ ଆଉ।
ହ କଣ କରୁଛୁ ଯେ?
କଣ କରିବି ଇଟା ବହୁଚି।
ଇଟା ବହୁଚ?
ଆଉ କଣ କରିବ ଅବେଳାରେ ତମେ ଫୋନ କଲ ଆଉ।
କଣ ରେଷ୍ଟ ନାଇଁ ଖାଲି ଇଟା ବହିବନା କଣ ଯେ?
ଆଉ କଣ କରିବା ଭାଇ ଏକୁଟିଆ ଲୋକକୁ ଘର କାମ କେହି ନାହାନ୍ତି ଲୋକ ନାହାନ୍ତି। ଘରେ ବି କେହି ନାହାନ୍ତି। ଆଉ ପଇସା ପତ୍ର ବି ଟିକେ ଅସୁବିଧା ଆଉ କଣ କରିବା ଏକୁଟିଆ ମଣିଷ ସବୁ ଖଟିକି ସବୁ କାମ କରିବାକୁ ପଡୁ
ତମେ ଗୋଟେ କାମ ମି ସ୍ତ୍ରୀ ତ ଅଛି ହେଲ୍ଫର ଦିଟା କରୁଦନ କଣ ଏତେ କାଲି କାହିଁ କଂଜୂସ ହଉଚମ।
ଆରେ ମିସ୍ତ୍ରୀ ଅଛି ହେଲ୍ପର ପରା ମୁଁ।
ଏକୁଟିଆ।
ଆବେ ଲୋକ କେହି ମିଳିଲେନି ଆଉ କଣ କରିବି?
ନା ଆମର ଇଆଡେ ଅଭାବ ହଉଛନ୍ତି କାମକୁ ଯିବାକୁ କହିିଵ ଯଦି ବୁଝିଦେବି।
ହଁ ତମେ ଜି ବୁଝିଥାନ୍ତ ମୁଁ ସେଟା ପଚାରୁଛି ଆଉ ସମସ୍ତେ କେହି କିଛି ରିପ୍ଲାଏ ମାନେ ମତେ କିଛି ଉତ୍ତର ଦଉନାହାନ୍ତି।
ତମେ ମତେ କହିଲେ ମୁଁ ବୁଝି ସାରନ୍ତିି ତମେ କାହାକୁ କିଛି କହିବନି ଆଉ କେମିତି ବୁଝିବି ମୁଁ କହୁନ?
ହ କଣ କରିବି ଭାଇ ଟିକେ ଦୁଃଖ ବୁଝ ଆଉ।
ମୁଁ କହିଲେ ମୁଁ ବୁଝିବି।
ହଁ ବୁଝି ଦିଅ କାଲି ପାଇଁ ଦି ତିନିଟା ଟିକେ ବୁଝି ଦବଟି। ହଁ ବୁଝିକି କୁହମ ଟିକେ ହଁ।
ମୁଁ ଅଛି ତ ଏଠି ବୁଝିଦେବି ଆଉ କ
ହୁଁ ଦି ତିନିଟା ଖଣ୍ଡେ ବୁଝିକି ଯଦି ପଠେଇ ଦିଅନ୍ତତ କାଲି ଟିକେ ଭଲ ହୁଅନ୍ତା।
ହଁ ଯେ ମୁଁ କଲ୍ କରିଥିଲି କଣ ପାଇଁ କହିଲ ଯୋଉ ଆମର କଲରଟା ଘର କାମଟା ସରିଗଲା କଲରଟା କ କୋଉଠୁ ଆଣିବା କହିଲ କୋଉ ଦୋକାନରୁୁ ଭଲ ମିଳିବ?
କଲରଟା ଭୁବନେଶ୍ଵର ଯାଉହରି ହେଲା।
ହୁଁ।
ଭୁବନେଶ୍ଵର ଯାଇକି ଭଲ କୋଉ ପେଣ୍ଟିଙ୍ଗ ଦୋକାନରେ ମାନେ ପେଁ କଲର ଦୋକାନରେ ରଙ୍ଗ ଦୋକାନରେ।
ହୁଁ।
ଆଣିଵ ଭାରି ଭଲ କମ୍ପାନୀ ର ଦେଖିକି ଆଉ।
କ ମୁଁ ଇଣ୍ଡୁକ ନେଇ ଆସିବା ନାଁ ଆଉ କଣ ଭଲ କହୁନ?
ହଁ ତମକୁ ଭଲ ଦେଖିକି ଆଣିବ ଆଉ।
ହ ମତେ ଭଲ ହେଇଥେଲେ ମୁଁ ଫୋନ କରି ପ
ସେଇ ଦୋକାନୀ ବାଲାକୁ ପଚାରିବ ଯେ କୋଉଟା ଭଲ ରହିବ ଘର ପାଇଁ ଆମର ଗାଁ ରେ ଘର। କି ଆମର ସହରରେ ଘର ଯୋଉଠି ବି ତମ ଘର ଥିବ ସେଇ ଅନୁସାରେ କୋଉ ରଙ୍ଗ ଟା ଲଗେଇଲେ ଅଧି କ ଦିନି ଯିବ ପ୍ରୋଟେକ୍ଟ ରହିବ ହେଲା ସେ ପାଣି ପାଣି ଫାଣି ବାଜିଲେ କିଛି ତାର ଅସୁବିଧା ହବନି। ସେମିତିଆ ରଙ୍ଗ ଦେଖିକି ହଁ କଥା ହେଇକି ଆଣିଅ।
ଦୋକାନିଆ ତ ଯୋଉଟା ବେଲେ କହିବ ଏଇଟା ବି ଭଲ ବୋଲି ଆଉ ସେ ବେପାର ଟା ନହେଲେ କେମିତି ହବ। ତମକୁ ସେଇଥିପାଇଁ ପଚାରିଲି ତମର ଟିକେ ସେଇ ବିଷୟରେ ଭଲ ଜ୍ଞାନ ବୋଲି ମୁଁ ତମକୁ ପ
ଦେଖିଲ ହଁ। ପ୍ଲାଇମର ଫ୍ଲାଇମର ଦେଖିବ ଭଲ ଯଉଥିବ ଆଣିବ ହେରି।
ହୁଁ ପ୍ଲାଇମର ପ୍ଲାଇମର ଟା।
ହଁ ଆଉ ଏସିଆନ ଏସିଆନ ପେଣ୍ଟର ଭଲ ହବାକୁ ପଡିବ।
ଏସିଆନ୍ ପ୍ଲେନ ଟା। ଓହୋ ମୁଁ ବି ଭାବୁଥିଲି ଇଣ୍ଡିଗୋ ଏସିଆନ୍ ପ୍ଲେଣ୍ଟେ ଦିଟା ଭିତରୁ ଗୋଟେ ନେଇ ଆସିଥାନ୍ତି ତ ଆଉ।
ହଁ ହଁ।
ସେଇ ତ ଦିଟା ଆଉ ଆଉ ଯୋଉ ତମ ଦୋକ ଘର ପାଖରେ ଯୋଉ ଗୋଟେ ପ୍ଲାଏ ଦୋକାନଟା ଥେଲା।
ହୁଁ।
ଅ-ଅଛି ନା ବନ୍ଦ ହେଇଗଲାଣି?
ନାଇଁ ତା। ବନ୍ଦ ନାହିଁ ଯେ ସିଏ ତା ମାଲିକ ଟା ଏବେ କୁଆଡେ ଯାଇଛି ବାହାରୁକୁ ଟିକେ ଉଁ ମାସେ ଖଣ୍ଡେ ହେଲା କୁଆଡେ ଯାଇଛି ବାହାରକୁ ହେଲା ସେଇଥିପାଇଁ ଦୋକାନଟା ବନ୍ଦ ରହୁଛି ଖୋଲିନି ଏଇନା। ସିଏ ଖୋଲିବ ଯେବେ ମୁଁ ତମକୁ ଜାଣେଇବି ଆଉ।
ହଁ ନାଇଁ ଟିକେ ପ୍ଲାଇ ଗୋଟେ ଦରକାର ଥିଲା ଯେ ଗୋଟେ ସେଣ୍ଟ୍ରାଲ ଏ ସି ଟେ ଫିଟ୍ କରିଥାନ୍ତି ତ ଗୋଟେ ପ୍ଲାଏ ଟେ ଦରକାର ହଉଥିଲା।
ହୁଁ ହଉ ଆଉ କଣ କରିବା ଆ ଯେତିକି ସେ ତ ନାହିଁ କିନ୍ତୁ ସେ ଭଲ ରେଟ ରେ ଦବ ମୁଁ ଆମ ଆମରି ସିଏ ଗୋଟେ ବନ୍ଧୁବାନ୍ଧବ ହବ ହେଲା।
ହୁଁ ହୁଁ।
ହଁ ମୁଁ ତା ସହ କଥା ହେଲେ ସେ ଭଲ ରେଟ ରେ ଦେଇଦବ ଯେ। ଅ ହଉ ଉଁ ଦେଖୁଛି ଟ୍ରାଏ କରୁଛି ଆଉ।
ଉଁ ଏ ତମକୁ ଶୁଣିଲି ତମ ସେ ଉଁ। ମୁଁ ଶୁଣିଲି ଙ୍କ ତମ ସେଇ ବୋ ବାରିପଟେ ବେଲ ଗଛ ଟା କାଟିଦେଲ ଙ୍କ ପାଇଁ।
ଆ ବେଲଗଛ ନା ନାଇ ଯେ ସେଥିରେ ଖାଲି ମାଙ୍କଡ ଫାଙ୍କଡ କାଉ ପାରା ଆସିକି ବସିଲେ ଉଁ ହଗା ହଗି କଲେ। ଆଉ ବାରି ଟା ଆମର ଖାଲି ସବୁବେଳେ ଉଁ ମଇଳା ରହିଲା ଯେତେ ଓଳେଇଲେ ବି ସଫା ହଉନି ଜମା। ସଫା ହେଲାନି ଲା ଆଉ କେତେ ତାକୁ ସମ୍ଭାଳିବୁ ତାପରେ ଫୁଣି ବର୍ଷା ଦିନ ଆସୁଛି ନା ଘର ପାଖେରେ ଯଦି ଭାଙ୍ଗିପ ଭାଙ୍ଗି ପଡିବ ଫୁଣି ଆମ ଘର ଫର ରହିବନି ଆଉ ସୁ ଗୁଣ୍ଡ ହେଇଯିବ ସବୁ। ସେଥିପାଇଁ ଉଁ ଆମେ। ସେଟାକୁ କାଟିଦେଲୁ କଥାବାର୍ତ୍ତା ହେଇକି ସମସ୍ତେ ଆଉ।
ଏ ତମେ ହେରା ଗୋଟେ ଛାଇରେ ବସା ବସି ଖଟିଆ ଟେ ପକେଇ ବସା ବସି କରୁଥିଲେ ଦେ ଏପଟ ଡାଳଟା କାଟିଦେଇଥା ଟୋଟାଲ ଗଛ ଟା କାଟି ଦେଲ ଗୋଟେ ବେଲ ଗଛ ଟା।
ଆ କଣ କରିଆ ସେ ବଡ ଲୋକ ଯାହା କହିଲା ଆଉ ଆମ କଥାରେ ଆଉ କ ସବୁ ଚାଲିଅ।
ହଁ ସେଇଟା ବି ଗୋଟେ ସତ୍ ଘର କଥା କହିଲ ଆଉ ଗାଡି ଗାଡ଼ି ଆଣିଲ ମିଠା ପିଠା କିଛି ଦେଲନି।
ହେ କ ମିଠା ଦେଇଥାନ୍ତି ତମେ ତ ନଥିଲ। ଆଉ ଆମ ନି ଗାଁ ରେ ଗୋଟେ ଭୋଜି ଦେଇଥିଲି ଅ ହଉ ତମେ ଆସୁନ କାଲି ଆସ ଉଁ ମିଠା କଣ ଆ ଆଉ ମିଠା ଛାଡ ଉଁ କଣ ଆଉ ଯାହା ଖାଇବ ଆଉ।
ହଁ ଖାଇଆ ତ ଗୋଟେ ଗୋଟେ ନେ ଗୋଟେ ଏ ସାଙ୍ଗ ଟା ଅଛି ଗୋଟେ ନାଇଁ ଗୋଟେ ଭାଇ ଭଳିଆ ଗୋଟେ। ମିଠା ଟେ କାଇଁ ଗୋଟେ ଗାଡିଟେ କିଣିଲା ଭାଇ ଗୋଟେ କୁ ଜଣେଇବି ଷ୍ଟୋରିି ଦିଆହେଲା ପୁଣି ରିପ୍ଲାଏ ମୁଁ ଗୋଟେ ମେସେଜ୍ କଲିି କି ରିପ୍ଲାଏ ଦେଲନି ନାଇଁ କି।
ଅ ଭାଇ କ୍ଷମା କର ଭୁଲ ହେଇଗଲା। ହ। ଆ ଆଗକୁ ଜଣେଇବି ଆଉ ହଉ ହୁଁ। ପଇଲା ଏଇ ବେଶୀ ନା ମ ଦେଢ ଲକ୍ଷ୍ୟ ଟଙ୍କା ଅଢେଇ ଲକ୍ଷ୍ୟ ଟଙ୍କା ଭିତରେ ପଇଲା ଆଉ।
ଜରି ବଧୀ
ହଁ ମ ଆଉ ପଇସା କାଇଁ ନୂଆ ଆଣିଆକୁ ଉ-ଉ-ଉ ସାଙ୍ଗେ ସାଙ୍ଗେ ପଇସା ଦବା ପାଇଁ।
ଅମ ଠିକ୍ ଏମାଇ ରେ କେତେ ତାଲେ ଏମାଇରେ ଆଣିକି ଦେଢ ପାଇଲା।
ହୁଁ
ଭଲରେ ଅଛୁ ଭଲରେ ଆଣିଚୁ ହାରି ଆଉ ଆଗୁକୁ ତ ରେଟ୍ ରାଟ୍ ହବ ଭଲ ନେଇଆଇଚୁ। ଯେଉ
ହଁ।
ଭଲ ଆଉ
ଆରେ ବୁଲା ବୁଲି କରିବାକୁ ଯିବା ବା।
ହଁ ବୁଲାବୁଲି କରିବାକୁ କୁଆଡେ ଯିଆ ହାରି କହୁନ?
ଉଁ ଭାବୁଥିଲି କାଶ୍ମୀରୀ ଯିବା, କାଶ୍ମିରୀ ହୁଁ।
କାଶ୍ମୀରଟା ହଁ ଏବେ ଡେ ଯେଉ ବର୍ଷାଳିଆ ପାଗ ଭଲ ଲାଗିବ।
ହୁଁ ଏଇନା ଥଣ୍ଡା ଥଣ୍ଡା ପୁରା ଚି ବଢିଆ ଥଣ୍ଡା ପାଗ।
ହୁଁ ଚିଲ୍ ଟା ରହିବ ଆସୁନୁ ସେଇଥିରେ କିଛି ତ ଯେ ଯେତେବେଳେ କହିବ ମୁଁ ଫ୍ରି ଅଛି ଏଇନେ ଆସ ତିନି ଚାରି ମାସେ ହେଇନି।
ହଁ ହଁ ହଁ ଯିବା ମାନେ ଗୋଟେ ଦଶ ପନ୍ଦର ଦିନ ଭଳିଆ ବୁଲାବୁଲି କରିବା ମାଇଣ୍ଡ ଫ୍ରେଶ୍ କରିବା ତାପରେ ଗାଁକୁ ଆସିବା।
ଯଉ କେତେ ଆଉ ଖଟିବ କେତେ ଘର କାମ କରିବ। ଗୋଟେ ବୁଲାବୁଲା ପରେ ଗୋଟେ ବ୍ୟାକପ୍ କଣ ଗୋଟେ ରେଷ୍ଟ୍ ନଦେଲେ ହବନି।
ରକ୍ତ ଲାଗିଲାଣି ପୁରା ବସି
ହୁ କାଶ୍ମୀର ସେ ପଟେ କେଦାରନାଥ୍ ବଦ୍ରୀନାଥ୍ ଯାଇକି ବୁଲାବୁଲି କରିକି ଆସିବା ଆଉ।
ହଁ ସିଏ ଗୋଟେ ନଗଲେ ଆଉ ବ କେତେ ବସିବ କହୁନ ଏକୁଟିଆ ଘରେ କେ
ହଁ କେତେ ଖଟିବ କେତେ ବସିବ। ସେଇଟା ବି ସତ କଥା ଯେ ତମେ ଯୋଟା କହୁଛ ସେଇଟା ବି ସତ।
ସେଇଥିାଇଁ କହୁଛି ଯାଆନ୍ତେ ସାଙ୍ଗ ଫାଙ୍ଗ ଅ-ଅ ତିନି ଚାରି ଜଣ ମିଶିକି ବେଶୀ ନୁହଁ ଅଳପ ତିନି ଚାରି ଜଣ ବେଶୀ ହେଲେ ଆଉ-ଉ-ଉ ଭଲ ଲାଗିବନି।
ହଁ ବ ରାକେଶ୍ ପାକେଶ୍ ଟିକେ କହ ତାଙ୍କେ ରା ସେ କାର୍ ଟା ନେଇ ଆସିବ ସେଇଟା ତ ତା ତେଲ ଖର୍ଚ୍ଚଟା ସିଏ ଦବ ସାଙ୍ଗଟା ତମର ତେଲ ଖର୍ଚ୍ଚ ଚ ପକେଇ ଦେଇକି ଏଠୁ ପଳେଇବା କାର୍ ରେ ଆଉ କଣ ଚାରି ପାଞ୍ଚ ଜଣ ଆଉ କଣ ଯେ ବେଶ୍
ହୁଁ ହୁଁ ଚାରି ପାଁ କାର ରେ ଏମିତି ସତ୍ ମାନେ ପୁରା ପ୍ରପର ଜାଗା ହବ ହେଲା। ପୁରା କମ୍ଫର୍ଟେବୁଲ ବସିକି ଯିବା ଆଉ।
ହୁଁ ବସିିକି ଯିବା ଆଉ କଣ ତାର ତ ଅଛି କାର୍ ଟା ଆଉ କଣ ଯେ ଚାରି ଜଣ ହବନି କାର୍ ରେ ଆଉ କି କଥା।
ହଁ ଆରାମ ସେ ହବ ଚାରିଜଣ। ଯିବା ବୁଲାବୁଲି କରିକି ହୁଁ।
ଚଲା ଶିଖିଚୁ ମୁଁ ତ ଶିଖିଚି ରାକେଶ ତିନି ଜଣ ହେଇଗଲେ ଅଲଟରନେଟ୍ କରି ଚଲେଇଦବା ଆଉ କଣ।
ହଁ ଏପଟ ସେପଟ କରିକି ଚଲେଇବା ଆଉ।
ଏକୁଟିଆ ସିନା ଚଲେଇଲା ବେଳକୁ ବାଧା ଲାଗିବ କୋଉଠି ବାଡେଇ ଦବ ଗାଡ଼ି।
ହୁଁ ହୁଁ ସେଇଆ ପରା ମୁଁ କହୁଛି। ଟି ବୁଲାବୁଲି କରିକି ସେଇଠି ବାହାର ଜା ଟିକେ ବୁଲାବୁଲି ନ କଲେ ଭଲ ଲାଗିବନି।
ହୁଁ ସେଇ କଥା ମୁଁ ବି ଭାବୁଥିଲି କେତେ ଦିନ ହେଲା କୋଉଠି ଗୋଟେ ଯିବା ବୋଲି ତମେ କହିଦେଲ ଯୋଉ ମନକୁ ପାଇଲା କଥାଟା।
ହୁଁ ମାନେ ଭଲ ଜାଗା ନା ସେଇଟା ଗୋଟେ ବୁଲିବା ପାଇଁ।
ହଁ ପା।
ସେଥିପାଇଁ କହୁଛି କି ଯାଆନ୍ତେ ସିଆଡ ଆମେ କଉ ସବୁବେଳେ ଯାଇପାରିବା ଏଇ କୋଚିଟି କେତେବେଳେ କେମିତି। ମନ ହବ ହଁ ଚାଲ, ହୁଁ
ଏବେ ହଁ ସେଇଟା ବି ଠିକ୍ କଥା।
ହୁଁ। ହଁ ହଉ ଆଉ ରହିଲା ତାହେଲେ ଯିବା ଆମେ ହେଲା।
ଯିବା ତ ଆଉ।
ହଁ ତମେ ଆଉ ପଛରେ ମନା କରିବନି।
ଏ ମୁଁ ତ କହିଲି ଯିବା ବୋଲି ଆଉ ମନା କରି ମୁଁ ତ ଏଇଠି କହିଲି ଆଉ ଟିକେ ଗଲା ପରେ ରାଗିକି ଫୋନ କରିକି କହିଦେବି ଏଇ ଜି ଯିବା ବୁଲିବାକୁ ମୁଁ କହିଲି ଟ୍ରିପ ପ୍ଲାନଟା କରିଦଉଛି ଆଉ କଣ?
ହଁ ସେଇ କଥା ମୁଁ କହୁଛି ଆଉ ମନା କରିବନି ଆମେ ଯିବା ଆଉ ହେଲା।
ହୁଁ ହୁଁ ତାହଲେ ଘର କାମ କୋଉ ଘର କୋଉ ଇଟା ଆଇଁଲ ଯେ?
ଇଟାବେଳେ ଆମର ସେ ନାଲିଇଟା ପୋଡାଇଟା।
ପୋଡା ଇଟା କଉଠୁ ନେଇ ଆଇଲ?
ଆମର ସେଇପଟ ଗୋଟେ ଗାଁ ରେ ମିଳୁଥିଲା।
ଭଲ ହେଇଲା।
ହଁ ଭଲ ରେଟ ରେ ଦେଲା ଆଉ।
ହୁଁ ହୁଁ ହୁଁ।
ଆଜି ଆଜି ପକେଇଛି ଅଢେଇଶହ ତିନିଶହ ପିସ ପକେଇଛି ଆଜି କାଲି ପାଅଁସ ଛଅଶ ପିସ ଆସିବା ଆହୁରି ହେଲା କାଲି ବଡ କାମଟା ଅଛି। ଆମେ ହଁ। ହଁ କାଲି ବଡ ଇଏଟା ଅଛି କାଲି କାମଟା ସାରିଦବା ପର ଦିନ ଆଡିକି ବାହାରିବା ଆଉ ହେଲା।
ହଁ ପହଞ୍ଚୁ ନା ଆଣିକି ତ କାଲି ପଅରଦିନ ଆଉ ଚାରି ତିନି ଶ ଦିନ ଯାଉ ଏ ସେ ରାଜି ସମସ୍ତଙ୍କୁ ଅନୁମାନ କରିି ସବୁ ଆୟୋଜନ କରିକି ଯିବାନା ନାଇଁ।
ହଁ ହଉ ତାହେଲେ ନହେଲେ ଛୁଟି ବାର ଆମେ ଏବେ ତ ସୋମବାର କି ମଙ୍ଗଳବାର ହେଲା ବୁଧଅଁ ହଁ ଶନିବାର ରାତିରୁ ବାହାରିବା ନା।
ଶନିବାର ରାତିରେ ବାହାରିବା ଆଉ କଣ ହେଲା ଆଉ କଣ। ସେ ବୁଝାବୁଝି କରିଦିଅ କିଏକାଳେ ରାଜି ହେବେ ନହବେ ପୁଣି ଆମେ ଦିଇ ଜଣ ହଉ ତ କିଏ ନ ହେବେ କାଳେ କା କାମ ଥିବ ଟିକେ ବୁଝିଦବା ସମସ
ହଁ ହଁ ହଁ ସମତଙ୍କର ହଁ କଥାକୁ ନେଇକି ଚାଲିବା ଆଗକୁ ଆଉ।
ହଁ ସମସ୍ତଙ୍କ କଥା ନେଇଯିବା ସମସ୍ତ ତାପରେ ଚାଲିବା ଆଉ।
ହଁ ହଉ ତାହେଲେ ତମେ ତାଙ୍କ ସହ କଥା ହବ ମୁଁ ମୋର ଗୋଟେ ସାଙ୍ଗ ସହ କଥା ହଉଚି
ହୁଁ ତା ତ କମ ବେଶ ହଉ କାଲି ତ ତମ ସବୁ କାଲି ତ ସବୁ ସରିଯିବ ତାକୁ ଆଇଲେ ତମ ସିଆଡୁ ଆଇଲେ। ତାପରେ ଯୋଉ ପା ପାଲଷ୍ଟ ଫାଲଷ୍ଟ ଯୋଉ ହୁଏ ସେ ସବୁ କରିବେ ପଛରେ ଆଉ କଣ।
ହଁ ସେ ଆଇଲେ ଦେଖିବା ଆଗ ଚାଲ ବୁଲାବୁଲି ସରୁ ଚାଲ ସେ ଆଇଲେ ଘ ର କାମ ଆଉ ଯାହା ବାକି ରହିଲା ଆଇଲେ ହବ।
ହୁଁ ଆଇଲେ ଦେଖି ନହେଲେ ନହେଲେ ହଉନି ବା ଟିକେ ବୁଲା ବୁଲି ଟିକେ କୁଆଡେ ନ କଲେ। କୁହା ହଉନି କେତେ ଘରେ ବସିବି ଗୁଟେ କଥା କହୁନ।
ହଁ ହଉ ତାହେଲେ ଠିକ ଅଛି।
କୁକୁର ଦେହ ଟା ପୁଣି ଖରାପ ଯେ।
ହଁ ପରା ସେଇଟା ମୁଁ ଏଇନା ଭାବୁଥିଲି ଯେ ମୁଁକହିଲି କୁ କୁକୁର ଟା ଏମିତି ହେଲା କଣ କରିବା।
ହୁଁ ସବଆଡେ ସବୁ। ସବୁଆଡୁ ଏଇନେ ଟେନସନଟା ଟିକେ ରହିଯାଇଛି ଆଉ।
ହୁଁ କାଲି ମୋ ଡ୍ରମ ଟା ପଠେଵ ମନେକି ହେଇା।
ହଁ ଡ୍ରମଟା ମୁ ମୁଁ କାଲି ତ ସରିଗଲା ମୁଁ ଟ୍ରାକ୍ଟର ରେ ପଠେଇଦେବି ଡ୍ରମ ଆଉକ କଣ କହୁଥଲ ମାର୍ବଲଟା ପରା। ହଁ ମାର୍ବଲ ଟାକୁ ଡ୍ରମ ଟାଇଲ ଟାକୁ ପଠେଇଦବି ଆଉ କଣ।
ହୁଁ ମୁଁ ଗାଡି ପଠେଇ ଦେବି ନୁହେଁକି ହେଥିରେ ପଇଡ ଫଇଡ ସବୁ ଯାଇଥିବ ହେଲା।
ହୁଁ ହୁଁ ହୁଁ ତମେ ତ ପଠେଇ ତମେ ତ ପଠେଇଦେଲେ ମୁଁ ପଠେଇ ଦେବି ସଇଲା କାମ।
ହୁଁ ତମେ ହଁ ଗାଡିରୁ ସେଡାକ କାଢିକି ରଖ ରଖିଦବ ହେଲା ତାପରେ ଫୁଣି ଲୋଡ କରିକି ଗାଡିରେ ନଦୀକି ଛାଡ଼ିଦବ ଆଉ।
ହୁଁ ହୁଁ ମୁଁ କୋଉଥିଲି ଆଉ ସେ ପ୍ଲାଏ କଥାଟା ଟିକେ ପଚରା ପଚାରି କରିବଁ।
ହୁଁ ମୁଁ ଏପଟେ ଇଟା କାଲି ଆସିବନା ପାଞ୍ଚ ଛଶ ପିସ୍ ତ ମୁଁ ଟିକେ ଏପଟେ ବ୍ୟସ୍ତ ରହିିଯିବି ମୁଁ ତ ଆଉ ନିଜେ ଯାଇି ପାରିବିନି ମୁଁ ଗୋଟେ ଲୋକ ହାତରେ ପଠେଇବି ତମେ ତାକୁ ତା ସହ କଥାବାର୍ତା ହେଇକି ପଠେଇଦବ ଆଉ ହେଲା।
ହଁ ସେଇଟା କିଛି କଥା ନାହିଁ ମୁଁ ପଠେଇଦେବି ତମେ ସେ ସେଇ ପ୍ଲାଏ କଥାଟା ଟିକେ କଥାବାର୍ତ୍ତା ହବ।
ପ୍ରାୟ ମୁଁ ସେ ଭାଇଙ୍କୁ ଆଜି ରାତିରେ ଏବେ ତ ଲେଟ୍ ଲେଟ୍ ହେଇଗଲାଣି କାଲି ସକାଳୁ କଲ୍ କରିବି ଆଉ ହେଲା।
ହୁଁ ହଁ ନାଇଁ କଲ କାଲ କରିକି ଟିକେ ବୁଝାବୁଝି କରିକି ହବୁ। ମତେ ଟେ ମତେ ଟିକେ ଜଣେଇଇ ଆଉ କୁ
ପ୍ଲାଏ କିଛି ଏତ ଅସୁନି ଆମ ଘର ପାଖେ ଦୋକାନ ଆମ ନିଜ ଲୋକ ସିଏ କଣ ଠକିଦବ ନା କଣ?
ଏ ଠକିଆ କଥା ନାଇଁ ଟିକେ ମୁଁ ଶୁଣିଥିଲି ଏ ଟିକି ଭଲ ମିଳୁଛି ପୁଣି ତମର ପୁଣି କହୁ ପୁଣି ରିଲେଟିଭ୍ ଆଉ ଟିକେ କମରେ ପୁଣି ମିଳି ଯିବ
ହୁଁ ଓ ହଉ ହୁଁ ହଉ ଏତେ କଥା ନାଇଁ ମୁଁ ତ ବୁଝିଦେବି ତ ଆଉ
ଓ ହ
ଓ ହଉ କିଛି ଅସୁବିଧା ନାହିଁ।
ହଁ, ଆଉ କୁହ କ'ଣ କହୁ
ନାଇଁ ମ ସେଇ କଥା କହୁଛି ତମ ତମ ସାଙ୍ଗମାନାନଙ୍କୁ ଟିକେ ଆଜି ରାତିରେ ପଚାରିକି କନଫର୍ମ୍
ହଁ କଣ ଯେ ରାକେଶ୍ ତ କହିଚି ତା ଆଉ ତାକୁ ତ ବୁଝି ବି ଆଜି ସେ ଯିବ ତ ନାଇଁ ଆଉ କଣ ଆଉ ତମେ ତ କହୁଛ ତମ ସାଙ୍ଗ ତମେ ମୁଁ ଗୋ ତମର ଗୋଟେ ସାଙ୍ଗ ମୋର ଗୋଟେ ସାଙ୍ଗ ତ ହେଇଗଲା ଆଉ କହ ଆଉ କଉ କାଁ ସମସ୍ତଙ୍କୁ ଘଣୀ କରିବା ଯେ ଗହଣୀ କଲେ ସମସ୍ତ ଖରାପ ଆଉ କଣ।